ହାଲୋ, ହଁ ହାଲୋ
ହଁ-ଅଁ, ଆ କ-କ କୋଉଠି ଅଛ?
ଡୀଉଟିରେ।
ଆହୋ, କୋଉଠି କି ଡିଉଟି? କଣ କରିକି ଡିଉଟି ଆଁ?
ରେଲୱେ ଟ୍ରାକ୍ ରେ ଡ୍ୟୁଟି, ମେଣ୍ଟେନାନ୍ସ ରେ।
ଆ ହ ଆଉ କଅ ଖାଇଛ?
ପଖାଳ ଭାତ, ଆଳୁ ପୋଡା, ମିକ୍ସଚର। ଆ ଜହ୍ନି ପୋଡା, ପୋଟଳ ପୋଡା।
ହୁଁ ହୁଁ। ଆଉ ହେଁ ହେଁ, ଡିଉଟି କଅ କେମତି ଚାଲଚି?
ଏଇ ଡ୍ୟୁଟି ସାରିକି ବୁଲି ବାଲିକି ଆସିଲିଣି, ବର୍ତ୍ତମାନ ଟିକେ ରେଷ୍ଟ ନୋଉଚି। ତାପରେ ପୁଣି ଯାଇକି ଆଉ ଆଉ ଘଣ୍ଟେ ଖଣ୍ଡେ କାମ କରିକି, ତାପରେ ଘରକୁ ବାହାରିବି ଆଉ।
ହୁଁ, ହେଟି ଦରମା କେତେ ଦୋଉଚନ୍ତି?
ଏଇ ପନ୍ଦର ହଜାର ପାଶହ ଆଉ।
ଉଁ ହୁଁ, ଆଉ ଭଲ ଚଳୁଥୁବ ଆଉ?
ହଁ ସେମିତି ଦୁଃଖେ ସୁଖେ ଚଳିବା କଥା।
ହୁ ହୁଁ ଆଉ କୁଆଡେ ବୁଲି ଯାଇଥିଲା ନା ନାଇଁ ସବୁବେଳେ ଖାଲି ଡିଉଟି।
ନାଇ ଏବେ ତ ପୁଅର ଜନ୍ମଦିନ ଗଲା ଯାଇନୁ ବୁଲି ଯିବୁ ଆଉ ଦେଖିକି କୁଆଡେ ଆଉ
ଆ ତମର ତମ ଆଡେ ଚାଷ ବାସ କେମିତି?
ଚାଷ ବାସ ତଳି ଲୋକ ସବୁ ପକଉଛନ୍ତି ବର୍ଷା ତ ନାହିଁ। ପାଣି ମଡେଇକି ଯାହା ଯେମିତି କରୁଛନ୍ତି।
ହୁ ହୁଁ ଆଉ ତମର କଣ ଚାଷ ନାହିଁ?
ହଁ ହ ଚାଲିଚି ତଳି ପଡିଚି ଏବେ।
ଅଂ ହଁ ଆଉ ଡିଉଟି କେତେଟାରୁ କେତେଟା?
ଡ୍ୟୁଟି ସକାଳ ଛଅ ରୁ ଏଗାର ତାପରେ ରେଷ୍ଟ ଦି ଘଣ୍ଟା ତାପରେ ଗୋଟେ ଚାରିଟା।
ହୁଁ,
ଚାରିଟା ହେଇଗଲାଣି ତିନି ବର୍ଷ।
ହୁ ହୁଁ, ଆଉ ଘରେ କିଏ?
ଘରେ ବାପା ବୋଉ ମିସେସ୍ ମୁଁ ଓ ଛୋଟ ପୁଅଟେ ସାନ ଭାଇ। ତା ମିସେସ୍ ତାର ଗୋଟେ ପୁଅଟେ ଏଇ ଆଉ।
ଆ କଣ ଭଲ ଚାଲିଛି ସବୁ।
ଆଜ୍ଞା?
ଭଲ ଚାଲିଛି ସବୁ।
ଆଜ୍ଞା ଆଜ୍ଞା।
ଆଉ କଣ ପାଠ କୋଉ ଯାକେ ପଢ଼ିଛ ଯେ ରହିଲ ଟ୍ରେନ ରେଲୱେରେ
ପାଠ ପଢିଚି ଯେ ଏଠି ସେ ଘର ପାଖରେ ବୋଲିକି ରହିଛି ଆଉ।
ହ
ବାହାରକୁ ଯିବା ଛୁଆ ଟା ବଡ ହେଲା ପରେ ବାହାରକୁ ଯିବା ଆଉ
ଆଉ ଉ ହ ହଁ ଆଉ କୁଆଡେ ବୁଲା ପୁରୀଆଡେ ଯାଇଥିଲ ନା ନାଇଁ ଯାଇନା ଜମା ହ
ପୁରୀ ଯାଇଥିଲୁ ଆର ବର୍ଷ ଯାଇଥିଲୁ।
କଣ ଦେଖିଲ ପୁରୀରେ?
ପୁରୀ ଜଗନ୍ନାଥ ତ ଦର୍ଶନ କଲୁ ଆଇ ବୁଲିିବାଲିକି ଆସିଲୁ ଆଉ। ସିବିଚ ହଁ ହଁ ବଡ ଦାଣ୍ଡ ବଡ ଦେଉଳ। ଆଉ ତାପରେ ଅନ୍ନପ୍ରସାଦ ଯୋଉ ଆମର ରହିଚି ଅବଢ଼ାଇଏ ପାଇଁ
ଉ ହୁଁ,
ଅଭଡା ଖାଇକି ଆସିଲୁ ଆଉ।
ମୁକ୍ତି ମଣ୍ଡପ?
ନାଇଁ ମୁକ୍ତି ମଣ୍ଡପ ଯାଇନୁ।
ଓ ହୋ, ମୁକ୍ତି ମଣ୍ଡପ ଗଲନି ସେଠି ଏଁ ଯୋଉ ବ୍ରାହ୍ମଣ ମାନେ ହଉଚି ମୁଣ୍ଡକୁ ଛୁଇଁ ଦେଇଥିଲେ ପାପ ଧୋଇହେଇଥାନ୍ତା।
ନାଇଁ ଆମେ ଯାଇନୁ ଏ ସାଙ୍ଗ ପିଲାଙ୍କ ସହି ତେ ଯାଇଥିଲୁ ଯାଇନୁ ଆଉ ସିଆଡେ ଯାଇନୁ।
ଅ ହୋ, ଏ ତମ ଯୋଉ ରେଲୱେ ଟା କୋ କୋଉଠି କୋଉଠି ମାନେ ଏଇ ପାଖାପାଖି କରୁଛ ଘର
ହଁ ଘର ହଁ ଘର ପାଖାପାଖି ଘର ପାଖାପାଖି କେତେବେଳେ ଦୂରରେ ପଡୁଛି ପନ୍ଦର କୋଡିଏ କିଲୋମିଟର ଭିତରେ ପଡିବ ଆଉ।
ହୁଁ ହୁଁ। ଦିନେ କେତେ ଥର ସେ ଟ୍ରେନ ଯାଉଛି? ନା ହେମିତି କିଛି ନାଇଁ ଟ୍ରାକ୍ କାମ କରୁଛ ନା କଣ?
ହଁ ଟ୍ରାକ୍ ମେଣ୍ଟେନସ।
ଆଉ ଆଉ କଣ ସବୁ?
ଏମିତି ଆଉ ଚାଲିଚି ଏ ଦୁଃଖ ସୁଖେ ଭଲରେ ଚାଲିଛି। ଦେଖାଯିବ ଆଗକୁ କଣ ହଉଛି? ଦରମା ବଢିବାର ଅଛି ଦେଖାଯାଉ କଣ ହଉଛି ବଢଉଛି କି ନାହିଁ?
ଆଉ ତା ଏ ଘଟଗାଁ ଯାଇଥିଲ ନା ନାଇଁ ଯାଇନ ଜମା?
ହଁ ଘଟଗାଁ ଯାଇଛି।
ହୁଁ ହୁଁ।
ଆଜି ଠାକୁରଙ୍କ ଦର୍ଶନ କରୁଛୁ ମାଂସିକ ଥିଲା ମାଂସିକ କଣ ଇଏ କରିକି ଆସିଥିଲୁ ତାପରେ ପୁଣି ଏବେ ଯିବୁ। ଘଟଗାଁ ଯିବୁ।
ପରିବାର ଯାଇଥିଲ ନା ଏକା?
ହଁ ପରିବାର ମିଶେଷ ମୁଁ ଯାଇଥିଲୁ ପୁଅ ହେଇ ନଥିଲା ହେତେବେଳେ।
ହୁଁ ହୁଁ।
ଏବେ ପୁଣି ଯିବୁ ଆଉ ପାଗ ଦେଖିକି ଟିକେ ବର୍ଷା ପାଗ ଦେଖିକି ଯିବୁ ଆଉ।
ସେଠି ରହିବା କିଛି ସୁବିଧା ଅଛି ନା ନାଇଁ?
ସୁବିଧା କଣ ଯିବା ଆସିବା କରିବା ଯିବାଆସିବା ହେଇଯିବ ଆଉ ଗୋଟେ ଦିନରେ ଯାଇକି ଆସିିହବ।
ହୁଁ ହୁଁ। ଆଉ କୋଉଠି ଯାଇଥିଲା ମନ୍ଦିର ନା ନାଇଁ କୁଆଡେ ଯାଇନ?
କପିଳାସ ଯାଇଛୁ ତାପରେ ଆମର ବାଲେଶ୍ଵ ଯାଇଛି ପଞ୍ଚଲିଙ୍ଗେଶ୍ଵର ତାପରେ ଆମର ଗଞ୍ଜାମ କିଚେକିସ୍ଵରୀ। ଆଉ ସେଇ ଭଦ୍ରକ ଆରଡ଼ି। ଆଉ ଆମର ଏଇଠି ନୀଳ ମାଧବ ଆମର ନୟାଗଡ଼ ଡିଷ୍ଟିକ୍।
ହୁଁ ହୁଁ।
ଆଉ ଭୁବନେଶ୍ୱର ଲିଙ୍ଗରାଜ। ଆମର ଢେଙ୍କାନାଳ କପିଳାସ ମନ୍ଦିର। ବଳଦେବ ଯିଉଁ। ସବୁ ମନ୍ଦିର ବୁଲିଛୁ ଆଉ ଗୁଡାଏ ଜାଗା ବୁଲି ଯାଇଛୁ ଆଉ।
ହଁ ଆଉ କେତେବେଳେ ବୁଲିିଯାଉଛ ଆମକୁ ଡାକୁନ ଆମେ ଯାଆନ୍ତୁ ଟିକେ?
ଆଜ୍ଞା?
କେତେବେଳେ ଯାଉ ତ ଆମକୁ ଟିକେଡାକୁୁନା ଆମେ ଟିକେ ଯାଇକି ଯାଇକି ଟିକେ ବୁଲି ବୁଲେଇକି ତମ ସାଙ୍ଗରେ ହେଲେ ଆସନ୍ତୁ ଆମେ ତ ଦେଖିନୁ।
ବାହା ହେଇନଥିଲି ଯେତେବେଳେ ସେତେବେଳେ ଯାଇଥିଲି ଏବେ ଆଉ ଯାଇନି। ସେତେବେଳେ ଯାହା ବୁଲିବା କଥା ବହେ ଜାଗା ବୁଲି ଦେଇଛି ଆଉ ଯାଇନି।
ଓ ହୋ। ସେ ବାହା ହୁଅ ନ ହୁଅ ଆମକୁ ଟିକେ ହଉଛି ନା ହଉ ଏବେ କଥା। ହଉ ଆଉ କେବେ କେତେବେଳେ ଯଦି କୋଉଆଡେ ଯିବ ତାହେଲେ ଆମକୁ ଡାକିବା ସାଙ୍ଗ ହେଇକି ଗାଡି କରିକି ଯିବା ବୁଲି।
ହଁ ଯିବା ପୁରୀ ଯିବାର ଅଛି ଯିବା।
ହୁଁ ପୁରୀ ଚ ମାତା ମଠ ଅଛି ନା କଣ? ଆଉ ହଉଛି ଆଁ?
ତା ମଠ।
ହଁ ମାତା ମଠ ବି ଅଛି। ଯାଇ ଟିକେ, ଏଇ ଯଉ ରଥଯାତ୍ରା, ଆମର ଯଉ ଆସୁଛି ରଥଯାତ୍ରା। ରଥଯାତ୍ରାରେ ଯାଇକି ରହିକି ସେଠି ରହଣୀ ଘର ଅଛି ରହିକିରି ଭଲ କି ବୁଲି ବୁଲାକି ଆସିବା, ନରେନ୍ଦ୍ର ପୋଖରୀ ଆଉ, ମାଉସୀ ମା ମନ୍ଦିର, ଆଉ
ଯଦି ଯିବ ଆଗରୁ ଯିବ, ରଥଯାତ୍ରା ଚାରି ପାଞ୍ଚ ଦିନ ପୂର୍ବରୁ ଯାଇକି, ନହେଲେ ହୋଟେଲ ତା ଆଗରୁ ଯଦି ବୁକିଂ କରିବ, କରିବ।
ନାଇଁ ଅଛି, ଘର ଅଛି ବା କଣ ମିଳୁଛି।
ଘର ଏ ତଥାପି ବୁକିଂ ହେଇଯାଇ ସରିବଣି। ବହୁତ ଲୋକ ଆସୁଛନ୍ତି ନା ସବୁଆଡ଼ୁ ଅଲ ମାନେ ପୁରା ଭାରତ ଟାଙ୍କ ଲୋକ, ବାହହାର ବି ଆସୁଛନ୍ତି ଫରେନର ମାନ ମାନେ ବି ଆସୁଛନ୍ତି।
ରଥଯାତ୍ରା ଯଉଁ ନଅ ଦିନ, ଦଶ ଦିନ, ପୁରା ଜାମ୍ ହେଇଯିବ ପୁରୀ
ରଥ ଟା ରଥ ଟାଣିବ, କେମିତି ରଥ ଟାଣିଲେ ସିନା ହବ, ଆଉ ନଗ ପଛରେ ଗଲେ ଲାଭ କଣ?
ରଥ ଭିଡରେ କେତେ ଲୋକ ଦଳା ଚକଟା ହଉଛନ୍ତି
ହଁ ସେଠି ପୋଲିସ ମାନଙ୍କ ସହାୟତାରେ ବି ହଉଛି ଯାଇପାରିବ ନା, ଯେ ସମସ୍ତେ ଯଦି ପୋଲି ଆସିବ କଉଠୁ ସେଠୀ ଯାଇକି ରହିକିରି, ହଉଛି ଦେଖିକିରି, ସବୁ ଆସନ୍ତା ହେଲେ ସବୁ ଯାକ ବୁଲି ସବୁ ମଠ, କୋଉଠି କଣ ପାର୍କ ଅଛି? ଆଉ ସେ ଯୋଉ କଣ? ଲହଡି ଭାଙ୍ଗିବ। ତାପରେ କୋଣାର୍କ ଅଛି, କୋଣାର୍କ
କୋଣାର୍କ ଯିବ ସନ୍ଧ୍ୟାବେେଳେ, ନହେଲେ ସକାଳୁ ସୂର୍ଯ୍ୟ ସୂର୍ଯ୍ୟାସ୍ତ ଦେଖିବା ଭଲ ଲାଗିବ।
ହଁ ଆଉ ଆଉ କଣ କଣ ଦେଖିଲ ହେଟି, ନା ନାଇଁ ଏତିକି ଖାଲି ଦେଖିଛ।
ନାଇଁ ଦେଖିଛୁ, ସେ ତାପରେ ଚିଲିକା ଯାଇଥିଲୁ। ତାଳବଣ ସେ ନଳବଣ, ତା ଭିତରେ ଚିଲିକା ଯୋଉ ଆମର କାଳି ଯାଇ ଅଛନ୍ତି। ସେ ଦର୍ଶନ କରଛୁ।
ଆଉ ବୋଟିଂରେ ବ ଥିଲୁ, ତାପରେ ଆମର ଅଛି ଡ଼ଲଫିନ ଜାଗା ଯୋଉ ଆମର ଅଛି ଉ ସାତପଡ଼ା ଡଲଫିନ ଦେଖିଛୁ, ସବୁ ବହେଜାଗା ବୁଲିଛୁ ଆଉ, ଓଡ଼ିଶାରେ ଆଉ ତାପରେ ପଶ୍ଚିମ ଓଡିଶାରେ ଆମର ରହିଲା- ସମଲେଶ୍ଵରୀ ମ ତାପରେ ଆମର କଳାହାଣ୍ଡି -ମାଣିକେଶ୍ଵରୀ, ତାପରେ ଆମର ଅନୁଗୁଳ ଜଗନ୍ନାଥ ମନ୍ଦିର, ହୁମା ମନ୍ଦିର ଆଉ ସେପଟେ ରହିଲା ସେଇ ହୀରାକୁଦ ଡ୍ୟାମ ଅଛି, ସମ୍ବଲପୁର ତାପରେ ଆମର ଘଣ୍ଟେଶ୍ଵରୀ ମନ୍ଦିର, ସେ ସମ୍ବଲପୁର ଚିପଲିମା ଡ୍ୟାମ ଉପରେ ଦେଇକି ଓ ଘଣ୍ଟେଶ୍ଵରୀ ମନ୍ଦିର ଅଛି।
ହୁ ହୁଁ
ଆଉ ତାପରେ ରହିଲା କୋରାପୁଟରୁ ଜଗନ୍ନାଥ ମନ୍ଦିର ଦେଖିବ ଜୟପୁରରେ ଅଛି ଜଗନ୍ନାଥ ମନ୍ଦିର
ଓହୋ ସେଠି କେମିତି କଣ? ଏଇ ପୁରୀ ପରିକା ନା ଆଉ
ହଁ ସେଇଭଳିଆ ଆଉ ଏ ପୁରୀ ସେମିତି ଆଉ କିନ୍ତୁ ପୁରୀ ହେଲା ବଡ଼ ଦାଣ୍ଡନା ଆଉ, ପ୍ରଥମ ଠାକୁ ଉପରେ ହେଲା ପୁରୀ ଇଏ ତାପରେ ଯାହା ହଉଚି ହଁ ଏମିତି ଠାକୁର ସେପୁରା ତାର ରଥ ସବୁ କିଛି।
ଆଉ ହଉ ଦେଖିବା ନହେଲେ କେବେ ଯିବ ଆମେ ତ ଦେଖିନୁ। କେବେ ଗଲେ ଆମକୁ ଡାକିଲେ ଆମକୁ ଟିକେ ଦେଖେଇ ଦୁଖା ଦବ ଆମେ ଜାଣିନୁ ଜାଣିବୁ ଟିକେ ଆଉ‌। ଜଣେ ଜାଣିବା ଲୋକ ଆମ ସାଙ୍ଗରେ ଯିବା ଦରକାର ନା।
ହଁ ହଉ ହଉ ଡାକିଲେ ଯିବୁ ଆମେ ଆଉ।
ହଉ ତାହେଲେ ମୁଁ ଆଉ ଟିକେ ପରେ କରିବି ଆଁ।